ହ୍ୟାଲୋ।
ହାଲୋ।
ହାଲୋ ସାଙ୍ଗ ଏବେ କଣ କରୁଚ?
ଏଇ ମୁଁ ଏବେ ବସିଥିଲି ଜଷ୍ଟ ତମ କଥା ମନେ ପଡିଲା ତମକୁ ଫୋନ୍ କରିଲି।
ଆଉ ଖାଇଚ?
ହଁ ଖିଆ ସରିଲାଣି ଦିଟା ବେଳକୁ ସରିଗଲାଣି ତମେ କଣ ଆଜ୍ ଲଞ୍ଚ୍ ରେ ଖାଇଚ?
ମୁଁ ଆ ମୁଁ ତ ପୁରା ଭେଜିଟେରିଆନ୍ ତ ଡାଲି ଭାତକୁ ଗୁଆଁର ଭଜା ଖାଇଥିଲି।
ହଁ ଭେଜିଟେରିଆନ୍ ତ ବହୁତ୍ ଭଲ୍ ଲ ମନେ ନିରାମିସ୍ ଖାଦ୍ୟ ଟା ମୁଁ ବି ନିରାମିଷ ଖାଏ ଆଉ ମୁଁ ଆମିଷ ଖାଏନି। ଆଉ।
ଆଉ ଉ
ଲଞ୍ଚ୍ ରେ ସବୁଠାରୁ କୋଉ ଖାଇବା ଟା ଭଲ ଲାଗେ ନିରାମିଷ ଖାଦ୍ୟ ରୁ?
ମତେ ସବୁଠୁ ମୋର ମାନେ ଫେଭରେଟ୍ ଫୁଡ୍ ବୋଲେ ଗୋଟେ ହଉଛି ପନିର୍ ଗୋଟେ ହଉଛି ଛତୁ ଆଉ ଗୋଟେ ହଉଛି ରାଜମା ଆମ କ୍ୟାମ୍ପସ୍ ରେ ଭରା ଦିଆଯାଏ ମାନେ ମୁଁ ରେ। କୋଚିଂ ନଉଛି ନା ୟୁପିଏସସିର ହଁ ରାଜ୍
ରାଜମାର ରେସିପି ଟା କେମିତି? କ୍ଷତି କରାଯାଏ ସେଇଟା ବହୁତ ହେଲ୍ଦି ଫୁଡ଼୍ ନାଇଁ।
ହଁ ହାଇ ପ୍ରୋଟନ୍ କଣ୍ଟେଣ୍ଟ କରରେ ନା ରାଜ। ନାଁ ଟା ତ ଏଟା ମାନେ କଣ କି ଚିକେନ ର ସବସିଚ୍ୟୁଟ ହେଇପାରିବ। ତ ରାଜମାଟା। ହଁ।
ତାର ରେସିପି ଟା କେମିତି ହୁଏ ତାର ଜାଣିଛନ୍ତି।
ସମାଟାକୁ କଣ କରିବ ନା ତିନ୍ତେଇ କି ରଖି ଥିବ। ଚିନ୍ତେଇକି ରଖିଲା ପରେ କିଛି ସମୟ ରିହିଲା। ମାନେ ବତୁରଇକ କି ତମେ ଗୋଟେ ଦିନ ଆଉ। ଘରୁ ରଖିଲେ ବି ବହୁତ ଭଲ କଥା କାରଣ କହିଲ କ ମ ନା ହେଇଠି ପ୍ରୋଟିନ୍ଟା ବାହାରିଯାଏ ଆମର ଯେମିତି ମୁଗକୁ ବ ବତୁରିଲେ ବତୁରେଇଲା ପରେ ନିୁଟ୍ରିଏନ୍ ଟା ଆସେ ଭାରି ରାଜମା ରେ ଆସିଲା। ରାଜମାରା ଆସିଲା ପରେ ତୁମେ ଯେମିତି ଚଣା ମସଲା କଷାଉଛ ମାନେ ବୁଟ ଫୁଟ କରିକି ସେମିତି ତାକୁ ପସେଇକି ଯେନେ କରିଦବ ବହୁତ ବଢିଆ ଲାଗେ ରାଜମା ଟା ଆଉ ମାନେ ସେଇଟା ମତେ ବହୁତ ଭଲ ଲାଗେ ମତେ ରାଜମା ଟା ଭଲ ଲାଗେ କାରଣ ମୁଁ କଣ କି ଆମର ଦିଆଯାଏ ହଷ୍ଟେଲରେ କଣ ରୁଟି ରୁଟି ବଗେରା ମୁଁ ସବୁବେଳେ ରାଜମା ପ୍ରିଫର କରେ ଆଉ ଗୁଟେ ହଉଛି ତଡକା
ସେଇଟା ରାଜମା ଟା କ ମାନେ ପାଣିରେ ରଖା ହେଇଗଲା କିଛି ସମୟ ତାପରର ରେସିପି
ତାପରେ ମାନେ ଯେମିତି କି ଚଣା ମସଲା କୁ ଫାଷ୍ଟ ତମେ ଯେମିତି କି ଆଳୁ ଫାଳୁ କଷେଇ ମାନେ ରାଜମା ଟାକୁ କସେଇବେ ଫାଷ୍ଟ କସେଇଲା ପରେ କସେଇଲାପରେ ଆ ମାନେ ହାଲ କାସା ପାଣି ଦେଇକି ଯଦି ପ୍ରେସରେ ପ୍ରେସର୍ରରେ କରୁଛନ୍ତି ହାଲକା ମିଡ଼ିୟମ୍ ମାନେ ସିଟି ଦେବେ। କାରଣ ରାଜ ଜମା ଟା ଫିଟି ଗଲେ ଭଲ ଲାଗିବନି ସିଝିଯିବ ବଟ ଫିଟିବନି ସେଇଭଳିଆ ମାନେ ପାଞ୍ଚରୁ ଚାର୍ ରୁ ପାଞ୍ଚ ପାଞ୍ଚଟା ସିଟି ଦେଲେ ହେଇଯିବ ପାଞ୍ଚଟା କି ଛଅଟା ସିଟି ଦେଲେ। ତାପରେ ରାଜମା କୁ ଅ ମାନେ ରାଜମା ଟା ଟିକେ ମାନେ ଙ୍ଗଲ ଟି ଗ୍ରେଭି ଟା ଟିକେ ମାନେ ଫ୍ରୁଇଡି ଟାଇପ ରହିବା ଦରକାର ସେମି ଫୁଇସି। ରାଜମା ଟା ଭଲ ଲାଗବ। ତାପରେ ଟେଷ୍ଟ କରିବେ ବହୁତ ବଢିଆ ଲାଗବ ରାଜମା। ଆଉ ରାଜମାଟା ଚିକେନର ବହୁତ ବଡ ସବସ୍ଟିଚୁଟ ଗୋଟେ ସିଏ ଗୋଟେ ଆଉ ଗୋଟେ ହଉଛି କଣ ଆମର ସୋୟାବିନ୍ ସୋୟାବିନ୍ ଟା ଅବଶ୍ୟ ମତେ ଏତେ ଭଲ ଲାଗେନି କାରଣ ଏମାନେ କଣ ନା ଭଲରେ ମାନେ ଡାଇରେକ୍ଟ ର ମେଟରିଲା ମି। ନା ଡରେକ୍ଟ ମଇଦା ମି ତ କିନ୍ତୁ ରାଜମା ଟା ବଢ୍ୟ।
ସୋୟାବନ୍ ସିଡ୍ସସି ବି ନେଇପାରିବା ନାଇଁ।
ସୋୟାବିନ୍ ସିଡ୍ସ
ହଁ ସେଟା କିଛି ହେ ମିଶାମିଶି ନାହିଁ।
ତ ଏବେ ଯୋଉଭଳିକା ମାନେ ଆମର ଏଇଠି ଆସୁଛି ମାର୍କେଟ କୁ ସେଟା କୁ ମାନେ ମାନେ ଇଏଟା କଣ କୁହନ୍ତି ହଁ ଭେଜାଲ ଟା କା ନ ଆଉ ନୁ ଆଉ କଣ ତମର। ପସଙ୍ଗ କଣ ମାନେ ଭେଜରେ
ବେଶି
ହଁ ଅ। ଛତୁ ମାନେ ଏ ଛତୁର କୋଉଟି ଛତୁ ଲା ମାନେ ପାଳ ଛ ତୁ ନା ମ ବ ଟୁ। ହା ଆ ତାର କାରଣ ଘର ବାଡିରେ ଯୋଉ ଗୋଟେ ଛତୁ ଉ ଫୁଟିଥିବ। ଆମର କଅଣ ଭାଇ ଆମେ ଯେତେବେଳେ କି ହେ ର ମାନେ ତେବେଳେ ମୁଁ କହୁଥିଲି ମୋ ଯେ ଟେଂଥ ରେ ସ୍କୁଲ ଯିବୁ। ଆ ମାନେ ବାରି ପଛକରେ ଗୋଟେ ଛତୁ ଛ ମାନେ ବାରି ପଛ ପଟେ କଣ କହିଲ ଥାଏ ସେ ପାଳ ଗଦା ହୁଏ।
ହଁ ହଁଅ।
ଯୋଉ ପା ବାରି ପଛକରେ ଯୋଉ ପାଳଗ ହୁଏ ସେଠି ଥିରେ କଣ କହିଲ ଗୋଟେ ଦିଟା ନାଖେ ଛତୁ ଗୋଟେ ଗୋଟେ ଦିଟା। ତ ତାକୁ ଆ ଆଣିକି ମାନେ ଛୋଟ ଜାଗାରେ ଭାଜିକି ଭାଇ ଖାଇକି ତାପରେ କଲେ ସ୍କୁଲ ଯିବାର ମଜା ଅଲଗା।
ସେମ ସିଚୁଏସନ ମୋ ସହିତ ବି ସେଇଆ ହୁଏ ଆମର ବି ଯେମତି ପାଳ ରଖିଥାଏ ବର୍ଷା ଦିନେ ତାକୁ ସେ ପଚି ଯାଇଥାଏ ଦୁଇ ତିନିଟା ରଖ ହେଇଥାଏ ଆଉ ବୋଉ ସେଇଟା ମୋ ପାଇଁ ହିଁ ଖାସ୍ କରିକି ବେଶୀ ରଖିଥାଏ ଅଧିକ ଟମାଟୋ ଦେଇ ଦେଇେଇକି କରେ ମୁଁ ପଖାଳ ତା ସହିତ ବଢିଆ ବଡ଼ି
ହଁ ସେଇଟା ପା କହୁ ଭାଇ ତାର ମାନେ ତାର ତାର ଖାଇବା ଯିଏ ଖାଇଛି ନା ଗାଉଁଲି ଖାଇବାରେ ଭାଇ ଆଉ ଏଇ ପିଜ୍ଜା ବର୍ଗର ତା ଆଗରେ କିଛି ନାହିଁ। ଆଉ ମାନେ ମୁଁ ମୁଁ ଭୁବନେଶ୍ଵରରେ ରହିବାରେ ମତେ ଆଠ ବର୍ଷ ହେଇଗଲାଣିି ଆଠ ବର୍ଷରେ ମତେ ତ ଭିଲେଜ୍ ଲାଇଫ୍ ବହୁତ ମନେ ପଡେ। ଭାଇ ଭିଲଜ୍
ଭୁବନେଶ୍ଵରରେ କଣ ପଢାପଢି କଣ କରୁଥିଲେ?
ଏବେ ମାନେ ମୋର ସେଇଠି ସବୁ-ଉ-ଉ ପ୍ଲସଟୁ ଠୁ ଆରମ୍ଭ କରି ପି ଜିି ଯାଏ। ଏବେ ୟୁ ପି ଏସ୍ସି ଚାଲିଛି। ୟୁ ପି ଏସି, ଓ ପି ଏସି ହଁ-ଅ-ଅ ପେସ୍ ର ଗୋଟେ ମେନ୍ସ ଲେଖିଥିଲି ମାନେ ଆରଥର ମେନ୍ସ ଲେଖିଥିଲି ମେନ୍ସରେ କଟି ଯାଇଥିଲି ବଟ୍ ଏଇପାଳି ଫିଲ୍ମ ଭଲ ହୋଇଇଛି ଏଇପାଳି ମାଇନ ମେନ୍ସ ଆଉ ଥରେ ଲେଖିବି ଦେଖ ଭ-ଭ ସାୟତ୍ ଭଗବାନଙ୍କୁ ଡାକୁଛି ଏଇ ପାଳିଟା କ୍ଲିୟର ହେଇଯାଆନ୍ତା।
ଆଚ୍ଛା କେବେଠୁ ପ୍ରିପେୟାର ହେଲେଣି?
ଦୁଇ ହଜାର ତେଇଶ ମସିହାରୁ ମାନେ ୟୁ ପି ଏ ସି।
ଆଚ୍ଛା ଇସ୍କନ ମ ଦୀରରେ ରହିକି-ଇ-ଇ ପଢ଼ା ପୁଡ଼ି କରୁଛନ୍ତି।
ହଁ। ଆଉ ଏବେ, ଏବେ ତୁମେ କଣ କରୁଛ?
ଭଗବାନଙ୍କ ପାଖରେ ପ୍ରାର୍ଥନା ତୁମର ଜବ୍ ହେଇଯାଉ। ମୁଁ ଏବେ ତ-ଅ-ଅ ମୁଁ ଆମର ବି ପି ଏଡ୍ ଜାଣିଛ ଫିଜିକାଲ ଏଜୁ
ହଁ ହଁ ହଁ।
ପେମ୍ ପ୍ରିପେୟାର ହେଉଛି।
ହଁ ବି ପି ଏଟ ମୁଁ ଗୋଟେ ଥର ପକେଇଥିଲି କାରଣ ଏଇଟା କଣ କ୍ୟାରିଅର ମାର୍କିଂ ଅନୁସାରେ ନଉଛନ୍ତି ନା।
ହୁଁ ହୁଁ।
କାରଣ ମୋର-ଓ-ଓ-ଓ ଏକାଡ଼େମିକ କ୍ୟାରିଅର ବହୁତ ଭଲ ଅଛି। ଭଲ ପରସେଣ୍ଟେଜ ବଗେରା ଆଉ କିନ୍ତୁ ମୋର ଗୋଟେ ଡିମାରିଟ ଯେ ମୋର ଫିଜିକାଲ୍ ମାନେ ଏବେ ହୁଏନି ରନିଙ୍ଗ ଫନିଙ୍ଗ ଗୁଡା। କାରଣ ମୁଁ ଅ ଛୁଆ ବେଳୁ କଣ ହେଇଛି ନାଆ ଖେଳା ଖେଳି କରେନାହିଁ। ସେ ଏ ନର୍ମାଲ ନାଇଁ ଏମି ପଢାପଢିରେ ରହିଯାଏ ତାପରେ ମାନେ କଣ ଆଉଟଡୋର ଗେମ୍ କିଛି ଖେଳିନି ନା।
କୋଉଠି ପକେଇଥିଲେ?
ବିପିଏଡ ମୁଁ ପକେଇନି ମାନେ ଏ ସେ ସାଠିପିକେଟ୍ ଟା ମାନେ ଷ୍ଟେଟଲେବଲ ସାଠିପିକେଟ୍ ଗୋଟେ ଦରକାର ନା। ମୁଁ ଡିଷ୍ଟିକ୍ ଳେ ଖେଳିଥିଲି। ବଟ୍ ତା ପରେ ମାନେ ଇଣ୍ଟର କ୍ୟାମ୍ପସ ଖେଳିଚି। ଏଟା ଇଣ୍ଟର କ୍ୟାମ୍ପସର ସ୍ ଷ୍ଟେଟ ଲେବୁଲ ହେଲା ବେଳେ ଖେଳିନି ଆଉ ସେଦିନ କଣ ଗୋଟେ ହେଇଥିଲା ଯେ ମୁଁ ଆଉ ଗଲିନି। ମୋର ବୋଧେ ସାର୍ ଯୋଉ ଏକଜାମ୍ କଣ ଗୋଟେ ମେନ୍ ସେ ଏକଜାମ୍ ଥିଲା ସେଇ କ୍ୟା କ୍ୟା ମାନେଗ୍ ଖେଳଦିନ। ମେନସ୍ ର କଣ ଗୋଟେ?
କି ୟୁପି ଏସ୍ ସି ପାଇଁ କେ କେତେ ବର୍ଷ ପ୍ରିପେୟାର ହେଲଣି?
ସେ ତିନି ବର୍ଷ ହେଇ ମାନେ ତିନି ବର୍ଷ ଇଫେକ୍ଟିଭଲି ଦୁଇ ବର୍ଷ ଆଉ ଗୋଟେ ବର୍ଷ ଖାଲି ହଁ ଏଇଟା ୟୁପିଏସସି ଏମିତି ଏମିତି ଖାଲି ଏମିତି ଜଣାରୁ।
କୋଚିଂ କୋଉଠି ନଉଚନ୍ତି?
ଆସପାର୍ ଆଇଏସରେ।
କୋଉଠି?
ଆସପାର୍ ଆଇଏସ୍।
ଆଚ୍ଛା। ଠିକ୍ ଅଛି। ଭଲ ଭାବରେ ପାଠ ପଢାପଢିକ ମୁଁ ଏବେ ଗୋଟେ ମୁଁ ଆମର ମୁଁ ଡାଟା ଅପରେଟରର ଗୋଟ୍ ଗୋଟେ ଜବ୍ କରିଚି। ଆଉ ତା ସହିତ ପ୍ରିପେଆର୍ ଚାଲିଛି। ଆଉ ଏଠି ତ ପ୍ରାଇଭେଟ୍ ଗୁଡା ଜବ୍ ତ ସିକ୍ୟୁର ନଥାଏ ସେଥିପାଇଁ ଗମେଟ୍ ପାଇଁ ଟିକେ ଟ୍ରାଏ କରୁଛି।
କାରଣ ଭାଇ ଆମ ଓଡିଶା ଓଡିଶାର ସବୁ ପିଲାଙ୍କର ସିଚୁଏସନ ହିଁ ହେଇଆ କାରଣ ଆମକୁ ଦରକାର କି ଘରକୁ ଷ୍ଟେବୁଲ କରିବୁ ତା ସହିତ ଆମର ପଢା ଦରକାର। ହିଁ ଆରେ ଏ ମାନେ ଏଇ କଥା ଯୋଗୁଁ ମୁଁ ଫାଷ୍ଟ ୟୁ ପି ଏସ୍ ସି ଯିବି ବୋଲି ପାଦଥୋଇ ପାଇଲିନି ୟୁ ପି ଏସ୍ ସି ରେ। କାରଣ ତାପରେଁ ପି ଜି କ୍ୟାରିୟର ଟା ବି ସେମିତି ମାନେ ପି ଜି କ୍ୟାରିୟର ବେଳକୁ ବି ସେମିତି ଗୋଟେ ଗୋଟେ
ପି ଜି କୋଉ ସବ୍ ଜେକ୍ଟରେ କରିଥିଲେ?
କେମେଷ୍ଟ୍ରୀ।
କେମେଷ୍ଟ୍ରୀ।
ହଁ ତୁମର?
ମୋର ଆର୍ଟ୍ସ।
କୋଉ ଅନର୍ସ?
ମୁଁ ଅନର୍ସ ନଥିଲା ମୋର ଏଜୁକେସନ ପାସ୍ ରେ କରିଥିଲି ଜେନେରାଲ ରେ।
ହଁ ଭଲ ଏଜୁକେସନ୍ ହେଲେ ବି ଓ ଫି ଓ ପୁରା ଆରାମରେ ହେଇପାରିବ।
ହଁ।
ଆଉ ହଁ ଆଉ ଏବେ କଣ ଏବେ ର ପ୍ଲାନିଂ କଣ ଟିକେ କୁହ?
ଏବେର ପ୍ଲାନିଂ ଏମିତି ଜବ ଚାଲିଛି ତା ସହିତ ମୁଁ ବି ପି ଏଡ ପାଇଁ ପ୍ରିପେୟାର ହଉଛି। ଆଉ ବି ପି ଏଡ ଯଦି ହେଇଗଲା ତ ବହୁତ ଭଲ ହବ। ଗମେଣ୍ଟରେ ଦୁଇ ବର୍ଷ ପକେଇଥିଲି ହେଲାନି କରପ୍ସନ୍ ବହୁତ ଚାଲିଛି ଆଉ ସେଥିପାଇଁ ଆଉ ମଝିରେ ଛାଡ଼ିଦେଇଥିଲି ପୁଣି ଏବେ ଦେଖିବା ଷ୍ଟାର୍ଟ କରିବା କଣ ହଉଛି ଆଉ।
ହଁ ନାଇଁ ହବ ହେଇ ତ ଏବେ ଟ୍ରାଏ କର ମାନେ ସକ୍ସେସ୍ ମିଳିଯିବ।
ହଁ।
କାରଣ ଆଉ ଆମେ କାରଣ ଆମେ ଷ୍ଟୁଡେଣ୍ଟ ମାନେ ହୋପ ହିଁ ରଖିବା କାରଣ ହୋପ୍ ନ ରଖିଲେ ମାନେ ପୋଟେନସିଆଲ ହିଁ ରହିବନି କାମ କରିବା ପାଇଁ।
ହଁ ହଁ।
ଆଉ ଏବେ କୋଉଠି ମାନେ ଆଉ ତମ ଏରିଆରେ କଣ ମାନେ ସବୁଠୁ ଭଲ ମାନେ ପ୍ରସିଦ୍ଧ ଜିନିଷ?
ପ୍ରସିଦ୍ଧ ଆମର ତ କଂସା ବାସନ ପାଇଁ ଫେମସ୍ ଅଛି। ଆଉ ମନ୍ଦିରରେ ଅଛି ବାବା ବୁଦ୍ଧେଶ୍ୱରମ୍ ଙ୍କର ମନ୍ଦିର ଅଛି ସେ ବହୁତ୍ ପ୍ରତ୍ୟକ୍ଷ ଅଛନ୍ତି ଆଉ
ମୁଁ କହିଲି ଆପଣଙ୍କ ଗାଁ ଆମ ଗାଁ ପାଖାପାଖି।
ହଁ ହଁ।
ଓହୋ ଓହୋ କୁହ ଆଉ କଣ କୁହନ୍ତୁ?
ଏମିତି ଚାଲିଛି ଆଉ ଭୁବନେଶ୍ୱର କେବେ ଗଲେ ଦେଖାହବ ନିହାତି ହବ।
ହଁ ଆ ମାନେ ଆସ ମାନେ ମୁଁ ତ ଭୁବନେଶ୍ୱରରେ ଅଛି ଆଉ ଆସ।
ଭୁବନେଶ୍ୱର ଗଲେ ମୁଁ ଇସ୍କନ ମନ୍ଦିର ହିଁ ଯାଏ ପ୍ରାୟତଃ।
ଇସ୍କନ୍ ନାହିଁ ଏମିତି ଗୋଟେ ଜାଗା କି ଯୋଉଥିରେ କି ମୋତେ ତ ବହୁତ କାନ୍ଦ ଲାଗ ସୁକୁନ ହଁ ବହୁତ ବେଶ ମାନେ ଲାଇଫ ର କିଛି ବି ଜିନିଷ ଏଠି ମନେ ପଡେନି ଭଗବାନଙ୍କର କି ବିଚିତ୍ର ଲୀଳା। ବହୁତ ବଢିଆ ଜାଗା ଗୋଟେ ଆଉ ହଉ ସାଙ୍ଗ ମୁଁ ଯାଉଛି ମୋର କାମ ଅଛି ଆ ପରେ କହିବି
ଠିକ ଅଛି।